ପ୍ରଣାମ ବାନ୍ଧବୀ।
କଣ କରୁଥିଲେ?
ଏଇ ରୋଷେଇବାସ ସଇଲା ଆଉ ଟିକେ ବସିଥିଲି ଆଉ ଆପଣଙ୍କ କତି ଫୋନ ଲଗେଇଥିଲି ମୁଁ କଣ କର୍ ନ୍ତି ବାନ୍ଧବି ଦେଖିଆ।
ହଁ ମୁଁ ବି ଏବେ ରୁଟି କରୁଥିଲି ଆଉ ରୁଟି ଭଜା ହେଇ ସଇଲା ଆଉ ଉ ଆମର ଜଣେ ବାନ୍ଧବୀ ଫୋନ କରିଥିଲେ ତାଙ୍କ ସାଙ୍ଗରେ ମୁଁ ଟିକେ କଥା ହଉଥିଲି ନେଟୱାର୍କ ଟିକେ ରହୁଛି ତ୍ରୁଟି ରହୁଛି ବର୍ଷା ପାଇଁ ଆଉ କଥା ବି ହେଇ ଆଇଲୁନି ତାଙ୍କ ସାଙ୍ଗରେ କଲ୍ ଟିଏ ହେଲାନି ଆଉ ଦେଖିବା କାଲିକି ପୁଣି କରିବା ଆଉ ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଭଲ ଅଛନ୍ତି ଆଉ ବର୍ଷା ପରେ ଆପଣଙ୍କ ଘର ଆଡେ ହେଇନି?
ହଁ ହଁ ଆଉ କଣ ରୋଷେଇ କରିଥିଲେ ଆଜି?
ଆଜି ହେଇଥିଲା ମାଛ ତରକାରୀ ଶାଗ ଭଜା ଆଉ ଛୁଇଁ ଆଳୁ ଭଜା କାକୁଡ଼ି ସାଲଟ ଡାଲମା ଖାଇଦଲେେ ଆଉ
ହଁ ହଁ ଭଲ ଆଉ କାଇଁ ଡାଲମା ପୁଣି ଆଜି ଆଇଁଷ ସାଙ୍ଗରେ ଡାଲମା କରିଛନ୍ତି କଣ କିଛି ସାଧା କିଛି ଆ ସବୁଦା ଅଛନ୍ତି।
ହଁ ହଁ ଆଉ ମୁଁ ରବବାରେ ର ଆଇଁସ ଖାଏନା ତ।
ଓହୋ ସେଥିଲାଗି ଆଉ। ଡବଲ କାମ କରିବାକୁ ପଡିଥିବେ ଆଉ।
ଆପଣ ଖାଆନ୍ତି ରବାର ଆଇଁଷ?
ନା ଆଜି ଆମର ବି ସେଇ ପରିସ୍ଥିତି ଛୁଆଙ୍କ ପାଇଁ ଆଣିକିନି ମାଂସ ଟିକେ କଷି ଦେଇେଥିଲି ଆଉ ଆମର ସାଧା ମୁଁ ମୋ ଦେଡଶୁର ଆମେ କେହି ଖାଉନୁସେ ଆମେ ସାଧା ଖାଇଲୁ ସେ ଆଇଁଷ ଖାଇଲେ।
ହଁ
ହଉ ସେଭଳିଆ ଆଉ ଆଉ। ଆଉ ଆପଣ ଙ୍କର କଣ? ମୁଁ କହିଲି ଆପଣଙ୍କ ଘର ପାଖରେ କଣ ମାନେ ପୂଜା ପର୍ବ ଏବେ ହଉଛି ନା ନାଇଁ
ପୂଜା?
ହଁ।
ପୂଜା ଏଇନା କାଲି ତ ଦେବସ୍ନାନ ପୂର୍ଣ୍ଣିମା କାଲି ପୁରୀରେ ତ କାଲି ଜଗନ୍ନାଥ କାଲି ସ୍ନାନ କରିବେ କାଲି ଦେବସ୍ନାନ ପୁର୍ନିମା କେଡେ ବଡ ହଁ କାଲି ଦିନ ଆପଣ ପୁରୀ ପୁରୀ ଯାଉଛନ୍ତି ନା କଣ?
ନାଇଁ ସେ ଭାଗ୍ୟ କାଇଁ ପ୍ରଭୁଙ୍କର ତ ଡୋରି କାହିଁ କେତେବେଳେ ଲାଗୁନାହିଁ। ମାନେ ପାଞ୍ଚ ବର୍ଷ ତଳେ ମୁଁ ଯାଇଥିଲି ଦର୍ଶନ ପାଇଥିଲି ସେତିକି ଆଉ ସେବେଠୁ ଆଉ ଦର୍ଶନ ଦେଇକି ପ୍ରଭୁଙ୍କର ଆଉ ଲାଗୁନି ତ ଡୋରି ଆଉ ଭାବିଛି ଦେଖି
ତାହାଲେ କେତେ ଲୋକ ସବୁ ଯିବେ ମ ଯୋଉ ଜଗନ୍ନାଥ ଭିଡ ବି ପ୍ରବଳ କାଲି ହେବ ଦେବସ୍ନାନ ପୂର୍ଣ୍ଣିମା କାଲି
ହଁ କାଲି ପ୍ରଭୁ ଗାଧେଇବେ। ଯଉଥିପାଇଁ କି ତାଙ୍କୁ ଜର ହବ ଶହେ ଆଠ ଗରା ପାଣିରେ ଗାଧେଇବେ କାଲି ଆଉ
କେତେ ଉ ପୁଣ୍ୟ ପାଣି ସବୁ ତାଙ୍କ ଦେହରେ ଢଳା ହବ କାଲି।
ହଁ ଆପଣ ଯାଇଛନ୍ତି କେବେ ପୁରୀ?
ପୁରୀ ମୁଁ ଯାଇଥିଲି ବାହୁଡ଼ାରେ ଦିନେ ଆଁ ସେ ରଥ ଟାଣିକି ଆସିଲେ ରଥ ଟାଣେଇ ଟାଣିଦେବେନି ଲୋକ ଜୋରେ ଖାଲି ସେ ଦୌଡି ଟିକେ ଛୁଇଁ ଦେଇକି ପ୍ରବଳ ଭିଡ ଆ ପଳେଇ ଆସିିନୁ ଆ
ଆଚ୍ଛା। ଆଉ ଏବେ ତ ରଜ ପର୍ବ ଯାଇଛି କଣ ପିଠା କରିଥିଲ?
ପିଠା କଣ ସେ ଚକୁଳି ହେଇଥିଲା ମୁହାଣ୍ଡି ପିଠା ହେଇଥିଲା ଆଉ ଇଟିଲି କରିଥିଲେ ଏମିତି ସବୁ ଖାଇଲେ ଆଉ
ଓହୋ ଆ ଆଉ କଣ ରଜରେ କୁହନ୍ତି ପୋଡ ପିଠା ର ମାନେ ବିଶ୍ୱେଷତ ଟା ଅଧିକ। କେମିତି କଣ ପୋଡପିଠା?
ପୋଡ ପିଠା ଏଇ ଜନ୍ତି କିି ସୁବିଧା ଯଉ ନାହିଁ ତ ସେଇଥିାଇଁ ଜିନ୍ତିକି କରିହେଲାନି। ଜନ୍ତିକି ତାକୁ ଜନ୍ତା ହେବ ନଡ଼ିଆ ଫଡ଼ିଆ ତା ଦେହରେ ପଡ଼ିବ। ଆଉ ତା ଦେହରେ ପତ୍ର ଫତ୍ର କଦଳୀ ପତ୍ର ଦେଇକି ନଦା ହବ ତାପରେ ନିଆଁ ଥୁଆ ହବ ହଁ ତାପରେ ସିଝିଲା ନାହିଁଲା ତାକୁ ଦେଖିବେ ଯେଉଁ କଞ୍ଚି ଦ୍ୱାରା ଦେଖିକି ଦେଖିବେ ସିଝିଲ ନା ନାହିଁ ଉପରେ ଟିକେ ଜୋରେ ନିଆଁ ଦେଇଦେଲେ ସେ ସିଝିଯାଏ।
ହଁ।
ଆଉ ଏବେ ତ ସିଜିନ ଆଇଲାଣି ଏନା ତାଳ ପିଠା ସବୁ କରିକି ଖାଇବେ।
ହଁ ଆପଣ ଜାଣିଛନ୍ତି ତାଳ ପିଠା?
ତାଳ ପିଠା କୁହଁ ତାଳକୁ ତାକୁ ସବୁ ପୁରା ଟୋଟାଲି ତା ସବୁ ପୁରା ରସ ବାହାର କରିଦେବେ ଏ ଯୋଉ ଚଲା ଯୋଉ ନାହିଁ ଚାଉଳ ଚଲା ସେଇଥିରେ ଘଷି ଦେଲେ ରସ ବାଜିବ ତାକୁ ଜନ୍ତିକି ବି କାକରା କରନ୍ତି ପିଠା ବି କରନ୍ତି।
ମାନେ କଣ ଜନ୍ତିବେ ସୁଝି ନା ମଇଦା ନା କୋଉଥିରେ କରୁଛନ୍ତି?
ମୁଁ ସୁଜିରେ କରେ।
ସେ ଆଉ କାକରା କରନ୍ତି ନାଇଁ?
ହଁ।
ବହୁତ ବହୁତ ଜିନିଷ ବି ହେଇପାରିବ ସେଇଥ
ହଁ ହଁ ହଁ।
ନା ପୋଡ ପିଠା କୁହନ୍ତୁ କିମ୍ବା କାକରା ହଉ ସବୁ ଜିନିଷ ହେଇପାରିବ ଚକୁଳି ହଉ ଯିଏ ଯେମିତି କରି ଖାଇପାରିବେ ଆଉ।
କିନ୍ତୁ ସେ ପିଠା ଟା ଏଇ ଦିନରେ ବେଶୀ ଖାଇ ହବନି ନା ପେଟ ଫେଟ ପୁରା ଇଏ ହେଇଯିବ ଝାଡ଼ା ଫାଡ଼ା ହେଇଯିବ ସେ ତାଳଟା
ହଁ
ତାଳଟା ବେଶୀ ଖାଇଲେ ଝାଡ଼ା ଫାଡ଼ା ହେଇଯିବ।
ଆଉ, ଆଉ ଆପଣ ଆଜ୍ଞା
ମାନେ ଆପଣ ରଜରେ କି ପିଠା ସବୁ କରିଥିଲେ?
ଆମର ତ ପୋଡ ପିଠା ହେଇଥିଲା, କାରଣ ଆମର ତ ଇନ୍ଧନ ବେଶୀ ବ୍ୟବହାର କରୁନୁ ଯେହେତୁ କାଠ ଚୁଲି ଆଉ ସେଥିଲାଗି ଆମର ପୋଡ ପିଠାଟେ କରିଥିଲୁ, ଏଇ ସିଜା ପିଠା ହେଇଥିଲା, କାକେରା ହେଇଥିଲା। ହଉ। ଏ ସବୁ ଆଉ, ତାପରେ ଆମର କଣ ବନ୍ଧୁବାନ୍ଧବ ସବୁ ଆସିଥିଲେ। ମୋ ନଣନ୍ଦ ଆସିଥିଲେ ଘରକୁ ବୁଲିବାକୁ ସେ ଦି ଦିନ ରହିକି ଗଲେ। ଆଉ ମୋ ଭାଇ ଆସିଥିଲେ, ପୁଣି ଦି ଦିନ ଗଲେ ବୁଲିକି। ଆ ଏ ସବୁ ଆଉ।
ଆ ଏଥରକ କୁଆଡେ ଆଉ ଦୋଳି ଖେଳରେ ମାନେ ଲଜରେ ଯାଇ ହେଲାନି। ତାପରେ ଆମ ଗାଁରେ ତ ବହୁତ ଆଡ଼ମ୍ବର ସହ ଦୋଳିଖେଳ
ଆଜ୍ଞା।
ତିନି ଦିନ ଯାକ କ
ହଁ ହଁ
ଭଲ ସେ ବହୁତ ଇଏରେ ସମସ୍ତେ ମିଶିକି ପାଳନ୍ତି।
ସବୁ ଆଡେ ଅଛି, ଆମ ଆଡେ ସବୁ ଦୋଳି ଫୋଳି ଖେଳନ୍ତି। ସବୁ ଡାକନ୍ତି ଝିଅଙ୍କୁ ସବୁ ଖାଇବା ପାଇଁ, ଆଉ ରୋଷେଇ ଗୋଟେ ଦିନ ଭୋରୁ ସବୁ ରୋଷେଇ ବାସ କରିକି ସବୁ ରଖନ୍ତି, ତା ପରଦିନ ଚୁଲିଫୁଲି ସବୁ ଲଗାନ୍ତିନି।
ହଁ ଆମର ନାଇଁ ପ୍ରଥମ ପୁଣି ମଝିରେ ଯୋଉ ସଂ ସଂକ୍ରାନ୍ତି ଦିନ ପୁଣି ଆମର ଚୁଲି ଲାଗିବ ମଝିରଜ ଦିନ, ସେଦିନ ପୁଣି ପିଠା ପଣା ଦିଆହବା କଥା ହବ। ମାନେ ଶେଷ ରଜ ଦିନ ଆଉ ଚୁଲି ଲାଗିବନି ଟୋଟାଲି ତ ଲାଗେନି। ଆମର ସବୁ ମାନେ କେମିତି ପଖାଳି ବି ଭାତ ବି ରାନ୍ଧା ହେଇକି ଆମର ପଖାଳ ହେଇଯାଇଥାଏ। ସେଦିନ ରାତିରେ ଆମେ ଯୋଉ ପୋଟଳ ଆଉ ଯୋଉ କଲରା ତାକୁ ଚିରିକି ତା ରେ ଯୋଉ ମସଲା ପଶେଇକି ଗୋଟା ଭଜା ଯଉ ହେଇକି ରଖା ହୁଏ। ଆଉ ସଜନା ଶାଗ ପୂଜା ତାକୁ ଭଜା ହେଇକି ରଖାଯାଇଥିବ ତାପର ଦିନ ସକାଳେ ସେଇଟାକୁ ଖିଆ ହବ।
ଆଉ ଶେଷରଜ ଦିନ ନା କୌଣସି ଜିନିଷ ନା କଟା ହୁଏନି ୟାକୁ କାରବାର କରୁ ବ୍ୟବହାର କରୁ ଜାଳେଣୀ ଆମର ଅଛି, ସେଥିପାଇଁ ଆଉ।
ଯିଏ ବି ଇ ଆଉ କଣ ରଜରେ ଝିଅ ମାନେ ସବୁ କାମ ଫାମ କରନ୍ତି
ନାଇଁ କାମ କାମ ନାଇଁ, କଟାକଟି ନାଇଁ, କିଛି ନାଇଁ ସେ ଖାଲି ଖାଇବେ ପିଇବେ ଦୋଳି ଖେଳିବେ ଆଉ
ହଁ, ଦୋଳି ଖେଳିବେ ଆ ନୂଆ ନୂଆ ଶାଢ଼ୀ ପିନ୍ଧିବେ, ନୂଆ ନୂଆ ଡ୍ରେସ୍ ପିନ୍ଧିକି ବୁଲିବେ ଆଉ।
ତାଙ୍କର କାମ ହେଲା ସେଇୟା, ତାଙ୍କରି ପାଇଁ ତ ରଜ ଆଉ।
ହଁ ଝିଅ ଛୁଆଙ୍କ ପାଇଁ ରଜ ଆଉ ସଜବାଜ ହେବେ ଆଉ ରଜରେ।
ହଁ।
ଆଉ ଆଗରୁ ବହୁତ ରଜ ବହୁତ ଏଥିରେ ପାଳୁଥିଲେ, ଏଇନା ବେଶୀ ଆଉ କରୁନାହାନ୍ତି ଇ
ନାଇଁ ଆଗ ପରି ଆଉ ହଁ ରଜ ଅଛି, ଯେମିତି ପାଳୁଥୁଲେ ଆମ ବଉ ହେରିକା କୁହଛି ଆଉ ସେମିତି ରଜ ନାହିଁ। ହୁଁ ଏବେ କଣ କୁହନି ଅତିଆଧୁନିକ କି ଯୁଗ ହେଲା ପିଲାମାନେ ଆଉ ଇଏ କଲେ, ପିଠା ଖାଇବାକୁ ବି ପସନ୍ଦ କରୁନାହାଁନ୍ତି ପିଲାମାନେ ଏବେ ତ ବିଭିନ୍ନ ପ୍ରକାରେ ହୁଁ ତେଲ ଜିନିଷ ମିଳୁଚି ଛକ ମାନଙ୍କରେ ଆଉ ସେ ପିଠାର ଚାହିଦା କମେଇବାକୁ ଲାଗିଚି।
ହଁ।
ଲୋକ ରହିଲେ ବେଶୀ ଏଇନେଇକି ଗାଁ ଗହଳିିକି ବି ଆଉ ଲୋକ ବହୁତ କମ୍ ପସନ୍ଦ କଲେଇଁ।
ହଁ ହଁ ଆଗେ ସବୁ ରଜରେ ସବୁ ଯାଆନ୍ତି ଚଳଚ୍ଚିତ୍ର ଦେଖିବାକୁ ସବୁ ଟିକେଟ ଫିକେଟ କାଟିକି ସବୁ ଯାଆନ୍ତି। ଏବେ ଆଉ ସେ ତ
ସେଟା ତ ସିନେମା ହାରା ଲୋପ ପାଇ ଗଲାଣି କହିଲେ ଚଳେ।
ହଁ।
ତ ସେମିତି କେହି ଯାଉନାହାଁନ୍ତି ସେମିତି ଓଡିଆ ଚଳଚ୍ଚିତ୍ର ଦେଖିବା ପାଇଁ ନହେଲେ ପ୍ରତିିବର୍ଷ ରଜରେ ନିହାତି ଦୁଇଟି ତିନୋଟି ଚଳଚ୍ଚିତ୍ର ମାନେ ହଉଥିଲା।
ହଁ।
ଚନ ଓଃ ଆଉ ସେଥିଲାଗି ଏଇନାକେ ଆଉ କାଇଁ ସେସବୁ ହଉଚି ଆଉ ଦେଖିବାକୁ ବି ମିଳୁନି ସେ ସବୁ ମାନେ ସ୍ଵପ୍ନ ହେଇଗଲାଣି ଆମ ପାଇଁ।
ଆଜ୍ଞା।
ଆମ ପିଲାମାନେ ଆଉ କଣ କରିବେ ଏବେ ତ ମୋବାଇଲ ଯୁଗ ଇଣ୍ଟରନେଟ ଯୁଗ ହେଲା ସେସବୁ ସେଥିରେ ରହିଲେ ପିଲାମାନେ।
ହଁ।
ଆଉ ଆଉ ଆଉ ଆପଣ ଜୁତିଆ ଓଷା କରନ୍ତି? ଏଥରକ ଅ ଟଣା ଟଣା ପରେ ଆସିଯିବ ଦିତିଆ ଓଷା। ଦ୍ୱିତୀୟା ଓଷା କରନ୍ତି କି ନାଇଁ? ଜୁତିଆ ଓଷା?
ଦୂତିଆ ଓଷା?
ହଁ।
ନାଇଁ ମୁଁ କରିନେଇ, ସେ ଓଷାଟା କରିନେଇ।
ହଁ।
ଆପଣ କରନ୍ତି?
ଆଉ ଜାଣିଚନ୍ତି ନା ନାଇଁ ଆପଣଙ୍କ ଗାଁ ରେ ଯୋଉ
ହଁ ହଁ ହଁ ସେ ଓଷା କରନ୍ତି, ଛେପ ଢୋକନ୍ତିନି ଆଉ ପସରା ଫସରା ସବୁ ଦିଆ ହୁଏ ସେଠି ଦିଆ ହେଇସାଇଲା ପରେ ସକାଳକୁ ନଈକି ନେଇକି ଯାଆନ୍ତି, ହଳଦୀ ଫଳଦୀ ସେଇ ଯୋଉ ଗଜାମୁଗ, ଚୁଡା ନଡିଆ ଯୋଉ ବାଡେଇଥିବେ, ନଈକି ନେଇକି ସେଠି ଗାଧେଇକି ଚିଲ ଶାଗୁଣାକୁ ଦିଅନ୍ତି ଚିଲେ ଶାଗୁଣା ସେଗୁରାକୁ ଦେଇ ଦେଇକି ଆଉ ଭୋଗ ଫୋଗ ସବୁ ଛୁଆ ସବୁ ଯାଆନ୍ତି ସେତେବେଳେ ତାଙ୍କୁ ବାଣ୍ଟି ଟିକେ ଆସିକି ଚିଲ ଶାଗୁଣାକୁ ଦେଇ ଦେଇକି ଆଉ ଖାଆନ୍ତି ଆଉ, ଓଷା ସଇଲା ପରେ ଆଉ।
ହଁ ମୁଁ ଜାଣିଚି ହେଲେ ହଁ ଆମର ବି ସେମିତି ପୂଜା ହୁଏ। ମୁଁ କହିଲି ଦେଖିଆ ଯା ହଉ ଆପଣଙ୍କ ଇଏ ଜାଣିଲି ନଈକି ଯୋଉ ନେଇକି ଯାଆନ୍ତି, କୁହନ୍ତି ପିଲାପିଲି ନହେଲେ କୁଆଡ଼େ ଗଛ ଗଛ ସେ ଗଛ ନେଇକି ଗଲେ ଗୋଟେ ମାନସିକ
ଗଛ କୁ ହଁ ହଁ ସେ କଦଳୀ ଗଛକୁ ମାନେ ଭୋର ଚାରିଟାରୁ ସୂର୍ଯ୍ୟ ନ ଉଦୟ ହେବା ଆଗରୁ ତାକୁ ନେଇକି ପାଣିଲେ ପକାନ୍ତି।
ହଁ। ମୁଁ ବି ଅଳ୍ପ କିଛି କିଛି ତ ଜାଣିଥିଲି ତ ଶୁଣିଥିଲି ଏମତି ଆଉ ଯାହା ହଉ ଆପଣ ଯେତେ ସମୟ ବାହାର କରି ଟିକେ କଲ୍ କଲେ ଭଲ ଲାଗିଲା
ଆଉ ତମ ସାଙ୍ଗରେ ବି କଥା ହେଇ ଭଲ ନାଗିଲା ଆଉ-ଉ। ତମେ ବି ପିଠା ବିଷୟରେ ସବୁ କହିଲ। ଆଉ ବାନ୍ଧବି ଖାଇ ପିଇକି ଶୁଅ। ଯେତେବେଳେ ଫାଙ୍କା ପଡିବ କାଲି ମତେ ଫୋନ୍ କରିବେ ଆଉ। କଥା ହେବେ ଆଉ କଉ ବିଷୟରେ? ହଉ ନମସ୍କାର।